ହ୍ୟାଲୋ।
ହଁ ସମୀର ରଞ୍ଜନ କହୁଥିଲେ?
ହଁ ଭାଇ କେମିତି ମନେ ପିଲା ମଁ ସୁପରବାର।
ଏଇ ଜଷ୍ଟ ମୁଁ ଏବେ ଗୋଟେ କାମରୁ ଆଇଲିି ତ ଯାଇଥିଲି ଟିକେ ଟିକେ ଆଉ ଏବେ ଟିକେ ଫାଙ୍କା ମିଳିଲା। କହିଲି ଟିକେ ତମକୁ କଲ୍ କରିଦିଏ କାରଣ ତମ ଗାଁ ର କଣ ପାଟିତୁଣ୍ଡ ହେଇଥିଲା ନା। ସେଥିଲାଗି ମୁଁ ଟିକେ କଲ୍ କରିଦେଲି ଆଉ କଣ ପାଟିଥିଲଥିଲୁ ଏବେ ସଲଭ ହେଲା?
ହଁ ଗାଁ ପାଟିତୁଣ୍ଡ କଣ କି ଗାଁ ପାଟିତୁଣ୍ଡ ସେ ହେଇଥିଲା ସେ ଯଉ ସବୁ ଏ ମାନେ ପଲିଟିକ୍ସ ବିଷୟରେ ବୁଝୁଛନ୍ତି ଗାଁ ର ସବୁ ଏଠି ସରପଞ୍ଚ ଇଏ ସି ସେମିତିଆ ସବୁ ଗାଁ ରେ କେତେ ଛୁଆ ସବୁ ସରପଞ୍ଚ ଏ ସବୁ। ପାଟିତୁଣ୍ଡ ହୋଇଥିଲା ହେରା କିଛି ନୁହେଁ ହେରା ସବୁସଲଫ ହେଲା। ଯାଇଁଲେ ତ ଚାଡ଼ ଶେରା। ବୁଝଲ ମୁଁ କହୁଥିଲି ତମେ କଣ ଏମତି କୁଆବ ଲକଲ ମ? କଣ ମନେ ପଡ଼ଗଲା
ମନ କାଇହିଁ ପଡିବ ମୋର କାହା କଥା ମନ ପଡୁନା ମୁଁ ହେଲି ପାଟି ତୁଣ୍ଡ ହେଇଥିଲା ମୁଁ ଟିକେ ପଚାରିଦିଏ କଣ କେସେହେଲା। ତ କଥା ହେଇଯା ମୁଁ ଭାବୁଛି ଆଉ ଏଇ ଏଇ ଏଇ ଏଇ ପ୍ଲାନରେ ମୁଁ ଭାବିଲି ଟିକେ ତମ ସହିତ କଥା ହେଇଯିବି ଆଉ।
ଓହୋ ହୋ ଆଉ ମୁଁ କହିଲି କୁଆଡେ ବୁଲାବୁଲି କରିବାାଉ ମୁଁ ଥର ଫଟୋ ଦେଖଥିଲି ତମେ ପାରାଦୀପରେ ଯାଇ ଫୋ ଫଟ ଉଠେଇଥିଲ। ତ ବୁଲାବୁଲି କରିବାକୁ ଯାଇଥିଲ ନା ପାରାଦୀପୋଟ। ତ କଣ କେମତି ଯାଇଥିଲେ ଟିକେ ସେ ବିଷୟରେ କୁହ ମତେ।
ହ ହଁ ପାରାଦ୍ୱୀପଟ ଆମର ଜଣେ ସାଙ୍ଗ ସେଠି କାମ ମାନେ ତାର କାମ ପଇଲେ ସି ଯାଏ ଯେମିତି ମେଡିକାଲ ରେ ରିପ୍ରେଜେଣ୍ଟ ଅଛନ୍ତି ସବୁ ସେମାନେ ସେମାନେ ସବୁ କାମ କଲେ ମାନେ ସେମାନେ ଯାଆନ୍ତି। ବୁଝିପାରୁଛନ୍ତି ଯେତେବେଳେ ସିଏ ଗଲା ସେ ଏଠି ତାଙ୍କୁ ଡକ୍ଟରଙ୍କୁ ଦେଖା କରିବାକୁ ମତେ କହିଲା ଜୀବନ ଜୀବନ ଯିବୁ କି ମୁଁ କହିଲି ହଁ ଚାଲ ଯଦି ଖର୍ଚ୍ଚ ଦେବ ତାହେଲେ ଯିବି।
ଓହୋ ତମ ମାନେ ଡାକନା ଟା ଡାକନା ଟା ବୋଧେ ଜୀବନ ନାଇଁ କି। ହଁ ହଁ ଠିକ୍ ଅଛି ହୋଉ।
ସେ ମତେ କହିଲେ ଆଉ ଯିବୁ ଯିବ ଯଦି କହ ମୁଁ ତ ନେଇଯିବି। ମୁଁ କହିଲି ହଁ ଚାଲନା ତମେ ତ ଦବ ଖାଇବାକୁ। ଆ କଲି ଯୋ ବୁଲାବୁଲି କଲି ପୁରା ଦେଖିଲି ସେଠି ବହୁତ ଧୂଳି ବହୁତ। କୋଇଲା ଯାଉଛି। ସେଇପଟା ଦେଇ ବହୁତ ଧୂଳି ମାନେ ଏତେ ଧୂଳି ଯେ ତମେ ଡେଲି ଓଳେଇଲେ ବି ସେ ଧୂଳି ସରିବନି। ଯୋଉଠି ହାତ ମାରିବ ଗଛ ପତ୍ର ଚାରିଆଡେ ପୁରା କଳା ପୁରା କଳା ଦାଗ। ବୁଝିପାରୁଛନ୍ତି। ମାନେ ସେଠି ଜଣେ ରହିବ ଆ ମତେ ଲାଗୁଛି ତାର ଅ ଜକ୍ଷ୍ମ ପେସେ ହେଇଯିବ ଇୟେ
ବୁଝିପାରୁଚି ବୁଝିପାରୁି ତମେ ଯୋଉଟା କହୁଛ। ତମେ କଣ କେମିତି ଯାଇଥିଲ କଣ କେମିତି କୋଉଥିରେ ଯାଇଥିଲ?
ଆମେ ଆ ମୁଁ କଟକରୁ ଯାଇଥିଲି ଆଉ ତାଙ୍କ ସହିତ ଯାଇଥିଲି ଏମାରେ କାମ କରୁଛନ୍ତି ଜଣେ ଭାଇ। ଆଉ ସିଏ ଯାଇ ସି ଯାଇଥିଲେ ବାଇକ୍ ରେ ମତେ ବି ତାଙ୍କ ସହିତ ନେଇକି ଯାଇଥିଲେ ଆଉ।
ଓହୋ ବୁଝିଲି ତମ ସେଠୁ କଟକରୁ ସେ ପାରଦବୀ କେତେ ହବ ତଥା ବି। କେତେ ବାଟ ଖଣ୍ଡେ ହବ।
ବାରାଦୀପ ରାୟ ଅ ଷାଠିଏ ଅଶି ସତୁରି ଅଶି ଭଳିଆ ପାଖାପାଖି ହେଇପାରେ।
ଓ ହୋ କଣ ସେଇଦିନ ଗଲ ସେଇଦିନ ଆଇଲ ନା ପାଦୀବୀରେ ରହିଲ ନା
ନା ନା ରହିନି ମୁଁ ସେଦିନ ସକାଳୁ ଗଲି ଆମେ ଆସ ସେଇ ଚାରିଟା ବେଳ ହେଇଗଲା ଆଉ।
ଆଉ କଣ ଖିଆଖିଇ କଲ ଗଲାବେଳେ ବାଟରେ ଖାଇଲ ସେଠି ରହିି ଖାଇଲ କଣ ସବୁ
ଗଲା ବେଳେ କିଛି ଖାଇନୁ ଗଲା ବେଳେ ରୁମ ରୁ ଖାଇ ଯାଇଥିଲୁ। ସେଠି ଗୋଟେ ମନ୍ଦିର ଥିଲା ମନ୍ଦିରରେ ଆମେ ପ୍ରସାଦ ସେବନ କଲୁ। ଗଲାବେଳେ ଆମେ ସକାଳୁ ପଖାଳ ଖାଇଦେଇକି ମୁଁ ଯାଇଥିଲି ପଖାଳ ଭଜା ଭଜା ଆଳୁ
ଭଲ ଆଉ ପୁରା ପେଟ ଶାନ୍ତି ଥିବ ଆଉ ପଖାଳ ବ
ହୁଁ ହୁଁ ତାପରେ ସେଠି ଗୋଟେ ମନ୍ଦିର ମନ୍ଦିରରେ ଯାଇକ ଗୋଟେ ଆ ପ୍ରସାଦ ଖାଇଲୁ ସେଠି ସେ ପ୍ରସାଦ ସତୁୁର ଟଙ୍କା ଲେଖା ଗୋଟେ ମିଲ୍ ନେଲା। ତାପରେ ଖାଇ ପିଇକି ନା ତାପରେ ଆସୁ ଆସୁ ଚାରିଟା ବେଳ ହେଇଗଲା ରୁମ୍ ରେ ପହଞ୍ଚୁ ପହଞ୍ଚୁ ଆଉ ଆଉ ପ୍ରସାଦ ଅରୁଆ ଡାଲ୍ ମା ଆଉ ଘାଣ୍ଟ ହେଇଥିଲା ପାସ। ଏ ସବୁ ହେଇଥିଲା ଆଉ। ଆଉ ଆପଣ କଣ ଖାଇଲେ?
ନାଇଁ ମୁଁ ତ ଆଜି ସକାଳୁ ଉଠିଲି ଟିକେ ଲେଟରେ ଆଜି ଉଠିଲି ଡେରି ହେଇଗଲା ପରେ ଉଠିବା ତାପରେ ଉଠିକି ଖାଇଲି ପଖାଳ ବି ଖାଇଥିଲି ମୁଁ ପଖାଳ ଆଳୁ ଚକଟା କରିଦେଇଥିଲି। ଦହି ଟିକେ ଚକଟ ଦେଇଥିଲା ବୋଉ। ଆଉ ବଢି ଚୁରା ଟିକେ ଆଉ ଏମିତି ସବୁ ଖାଇଥିଲି ମିଶେଇକି ଆଉଉ ବରା କାଲି ରହିଥିଲା ଥିଲା ବରା ବି ଖାଇଥିଲି। ଆ ମୁଁ ତ ସେତେ ପାରାଦ୍ବୀପ ଯାଇନି। ମୁଁ ଇଆଡେ ବୁଲିବାକୁ ଥରେ ଯାଇଥିଲି। ଯୋଉଠି ଜାଣିଛନ୍ତି ବିରଜା କ୍ଷେତ୍ର ଯାଜପୁର।
ଆଜ୍ଞା ଆ
ହଁ ସେଠିକି ବିରଜା କ୍ଷେତ୍ର ଯାଜପୁର ଯାଇଥିଲି କଣ କି? ଆମ ନେ ସାନ ଝିଅହରିକା ଅ ରୁହନ୍ତି ସେଠି ପଢନ୍ତି ତାଙ୍କର। ତ ସେଇଠି କୋ ଗୋଟେ ଏନ ସି କଲେଜ ଅଛି ସେଠି ସିଏ ପଢନ୍ତି। ତ ସେଇଠି ଯିବା ଭିତରେ ମୁଁ ତା ପୂର୍ବରୁ ତ କେବେ ଯାଇନଥିଲି ବିରଜା କ୍ଷେତ୍ର ବୋଧେ? ସେତେବେଳେ ଯାଇଥିଲି। ବୁଲାବୁଲି କରିଥିଲି ବିରଜା କ୍ଷେତ୍ର ହେଟା ଭଲ ଲାଗିଥିଲା ହେଟି କଣ ଅଛି କି ବିରଜା କ୍ଷେତ୍ରରେ ଗୋଟେ ଅଛି ଯୋଉ ଇଏଟା କଣ କହିଲେ ସେଠି। ଗୋଟେ ଏମିତି କଣ ଦିଅନ୍ତି ପି ପିତ୍ର ପୁରୁଷକୁ ଯିବ କଣ ଏମିତି ଯିବ ସବୁ ଥିଲା ଆଉ ମନ୍ଦିର ଫନ୍ଦିର ଥିଲା।
ହେକ ତଥାପି କେଡେ କେତେ ବଡ ଜାଗାରେ ସେ ମନ୍ଦିରଟା ସେ ମନ୍ଦିରଟା। କେତେ ବଡ ଜାଗାରେ ତଥାପି ହେଇଚି। ପୁରୀ ଭଳିଆ ବଡ ଜାଗାରେ ନା?
ନାଇଁ ନାଇଁ ପୁରୀ ଭଳିଆ ବଡ ଜାଗା ନୁହଁ ଯେ କିନ୍ତୁ ବହୁତ ପ୍ରସିଦ୍ଧ ଅଛି ବୁଝୁଚନ୍ତି। ଏତେ ବଡ ଜାଗା ନୁହଁ। ଛୋଟ ଏରିଆ ଟା କିନ୍ତୁ ପ୍ରସିଦ୍ଧ ବହୁତ ଅଛି ଆଉ। ଆଉ ହୋଉଛି କଣ ସେଠିକି ଗଲା ପରେ ସେଠୁ ଆମ ଘରଠୁ ନିହାତି ହବ କେତେ କହିଲେ। ଚାଳିଶ ପଇଁଚାଳିଶ ହବ କିଲୋମିଟର। ଆମେ କଣ ଆମେ ତ ସେମତି ଖାଲି ବୁଲିଆକୁ ଯାଇପାରିବୁନି ନା ଏତେ ବି ଇଏ। ତ ଯେତେବେଳେ ଯାଉ ଝିଅ ହେରିକାଙ୍କୁ ଦେଖା କରି ତାଙ୍କର କିଛି କାମ ପଇଲେ ସେଇଠିକି ପଳଉ ସେଇଠୁ ଦେଖା କରିବାକୁ। ତ ସେଠିକି ଥରେ ଯାଇଥିଲି ସେଠି ଗୋ ଗୋଟେ ଅଛି କଣ କହିଲ ବିରଜା କ୍ଷେତ୍ର ଆଉ ଗୋଟେ କୁସୁମା ବୋଲି ଗୋଟେ ଅଛି ବୁଝୁଚନ୍ତି। କୁସୁମାରେ ସେଇଠି ବୋଟିଂ ଫୋଟିଂ ହୁଏ ସେଠି ଭଲ ପାର୍କ ଅଛି। ସେଠିକି ବି ଯାଉ ବୁଲାବୁଲି କରୁ। ସେଇଠି ଅଛି ସବୁ ଦେଖିଲି କେତେ ଦିରା। ଆଉ ଗୋଟେ ଜାଣିଚନ୍ତି। ସେଠି ତ ଯାଇଥିବେ ନା ନାଇଁ ଯା ଜାଣିିନଥିବେ। ଜମ ମା ସାତ ଭଉଣୀ ବୋଲି ଗୋଟେ ମନ୍ଦିର ବି ଅଛି।
ଓ ହୋ ହଁ।
ଏଠି ସେଠିକି ଯାଇଥିଲୁ ସେଠି ସବୁ ଦିଅନ୍ତି। ସମସ୍ତଙ୍କର ଯୋଉ ପିଣ୍ଡ ଦିଅନ ଜାଣିଛନ୍ତି ମଲା ପରେକି କଣ? ପିନଡ ସବୁ ଦଉଥିଲେ ମୁଁ ଦେଖିଥିଲି କେତେ? ଆଉ ଗୋଟେ ସେଠି ବଡ ଏବେ ଶିବଙ୍କର ବଡ ମୂର୍ତ୍ତି ହେଇଚି ଏବେ। ଏବେ ଗୋଟେ ବଡ ମୂର୍ତ୍ତି ହେଇଚି। ସେଇଟା ବି ଦେଖିଥିଲୁ ଏଇ ସବୁ ବୁଲାବୁଲି କରିକି ଆସିଥିଲୁ ଆଉ।
ଆଉ ହେଟି କଣ ଖାଇଲ।
ଖାଇଲୁ କଣ? ଆମେ ତ ସେଠି ଯାଇଥିଲୁ ତଥାପି ଆମେ ଇଏ ଖାଇଥିଲୁ। ଆମିଷ ଖାଇଲୁ ଠାକୁ ରଙ୍କ କତିକି ଯାଇଥିଲୁ ତଥାପି ଆମିଷ ଖାଇଲୁ। ବାଟିରେ ଗଲାବେଳେ ଆମେ ଦହିବରା ଖାଇକି ଯାଇଥିଲୁ ଚଣ୍ଡିଖୋଲ ଛକରେ। ଦହିବରା ଟା ଭଲ ହେଇଥିଲା।
ଓ ହୋ।
ତାପରେ ସେଟୁ ଯାଇଁକି ସେଟୁ ଯେତେବେଳେ ଏଠି ପହଞ୍ଚିଲୁ ଯାଇଁକି ଯାଜପୁର ଟାଉନ ରେ। ହେଟି ଯାଇକି ଆମେ ଗୋଟେ ହୋ ରେଷ୍ଟୁରାଣ୍ଟ କୁ ଯାଇଥିଲୁ। ହେଟି ଯାଇ ହୁଁ ନାନ୍ ଟିକେ ଆଉ ଚିକେନ କଷା ମାନେ କୁକୁଡା କଷା। ଆଉ ହଉଚି ଛତୁ ସାଧା ଜଣେ ଖାଉଥିଲା। ସେ ଛତୁ ଆଉ ଥଣ୍ଡା ଆଇସ୍କ୍ରିମ ଏଉରା ସବୁ ଖାଇଥିଲୁ ଆଉ। ଖାଇକି ତାପରେ ବୁଲାବୁଲି କଲୁ ତାପରେ ବୁଲାବୁଲି କରି ପଳେଇ ଆସିଲୁ ଆଉ।
ଉଁ ହୁଁ ଆଜି ଗରମ କେମିତି ହଉଚି ତମ ସେଆଡେ।
ଭାଇ ଗରମ କଥା କଣ କହିବି। ଆଜି ବହୁତ ଗରମ ମାନେ ଉ ଖରା ତ ହେଇନି ଖରା ନାଇଁ କୋହଲା ପାଗ କିନ୍ତୁ ଗୁଳୁ ଗୁଳି ଏତେ ଜୋର। ସେଇ ଗଛ ପତ୍ର ଟିକେ ହଲୁନି ବୁଝଛନ୍ତି ତ ତ ମୋ କଥାରେ ଜାଣି ପାରୁଥିବେ କେତେ ମାନେ ଇଏ ଲାଗୁଥିବ ଦୁର୍ବଳ ଲାଗୁ
ହଁ ହଁ ଆଉ ତମର ଆଜି ଗାଧୁଆଳ ଖାଇବା କଣ ହେଇଚି? ଗାଧୁଆଳ ଖାଇବାକୁ ଗାଧୁଆଳ ଖାଇବାକୁ କଣ ହେଇଛି ତମର ଏଠି?
ନାଇଁ ମୁଁ ତ ଖାଇବା କଣ ହେଇଛି ମୁଁ ଜାଣିନି ଠିକସେ କହୁଛନ୍ତି କଣ ହେଇଛି କଣ ନାଇଁ
କାହିଁ ତମେ କଣ ଆମ ଆଡେ ପାଗ ବହୁତ ଭଲ ହେଇ ଏଠି ମେଘ ଉଠେଇଲାଣି ଏଠି ପବନ ବି ଦଉଛି ତେଣୁ ଲାଇନ ଟିକେ କଟି ଯାଇଛି ଆମେ ବାହାରେ ବୁଲୁଛୁ ଆଉ।
ଓହୋ ହୋ ବୁଝିଲି କଣ ଗାଁରେ ଅଛ ବୋଧେ ଏବେ?
ହଁ ଗାଁରେ ଅଛି।
ଓହୋ କାହିଁକିନା ଯଦି ତ କଟକରେ ଥାଆନ୍ତ ତ କଟକରେ ତ ଏତେ ମାନେ କରେଣ୍ଟ ବି କଟିବନି କିଛି ନାଇଁ ନା କି?
ହଁ। ସତ କଥା ଆଉ ଆଉ ତମର ଗାଧୁଆଳ ହେଇଛି ନା ଆଉ କଣ?
ମା କହିଲିବା ଏବେ ହେଉଛନ୍ତି ମୁଁ ତ ଜାଣିନି ଠିକସେ କଣ ହେଇଛି କଣ ନାହିଁ ବୁଝିଲେ। ତ ଦେଖିକି ପଚାରିକି କହିବାକୁ ବୁଝିବାକୁ ପଡିବ ମତେ ଲାଗୁଚି ସେଇ ଭାତ ଡାଲମା ଆଉ କଣ ଟିକେ ହେଇଥିବ ଆଉ କଣ। ଯାହା ନର୍ମାଲ ଖାଇବା ହୁଏ ଦୈନ ଦିନ ଖାଇବା ସେଇଆ ହେଇଥିବ।
ଦଳ
ଆମେ ଗାଧଉ ଯୋଉ ଦିନ କାମ ଥିବ ସେଦିନ ତ ମୋର ଗୋଟାଏ ହେଇଯାଏ ଗାଧଉ ଗାଧଉ। ଯୋଉଦିନ କାମ ନଥିବ ସେଦିନ ମୁଁ ସେଇ ସାଢେ ଦଶଟା ଏଗାରଟା ଏମିତି ଗାଧାଏ ଆଉ। ଏବେ ଯାଇଥିଲୁ ବା ଏବେ ଯାଇଥିଲୁ ନଈରେ ନଈରେ ଗାଧେଇ ପାଧେଇ ଆସିଲୁ ସବୁ ଚାରି ପାଞ୍ଚ ଜଣ ଭାଇ ଯାଇଥିଲୁ ଯାଇକି ସବୁ ନଈରେ ଗାଧେଇଲୁ। ଯାଇଥିଲୁ ସାଢେ ନଅଟା ଦଶଟା ବେଳକୁ ଯାଇଥିଲୁ ଗାଧେଇ ଗାଧେଇ ହେଇ ଏବେ ଆସିଲୁ ଏଗା ଗା ସାଢ଼େ ଏଗାରଟା ବେଳକୁ ବୁଝଛନ୍ତି ଗାଧେଇଥିଲୁ ସେଇଠି ବୁଡାବୁଡ଼ି କଲୁ ପହଁରା ପହଁରି କଲୁ। ଆମ ଘରଠୁ ନଈଟା ଏଇଠୁ ହବ କେତେ ବାଟ କହିଲେ? ପାଞ୍ଚଶହ ପାଞ୍ଚଶହ ମିଟର ଖଣ୍ଡେ ହବ ତ ସେଇଠିକି ଯାଇକି ସେଡୁ ଏଇନା ଗାଧା ପାଧୁଆ କରିକି ଜଷ୍ଟ ଆଇଲୁ। ମୁଁ ସବୁ କମ୍ପିଟିସନ ଲଗେଇ ସବୁ ତାଙ୍କ ତାଙ୍କ ଭିତରେ କିଏ କେତେ ସ ପାଣିରେ ରହିପାରିବ କିଏ ଦି ମିନିଟ୍ କିଏ ଗୋଟେ ମିନିଟ୍ ଏମିତି ସବୁ ପାଣି ଭିତରେ ରହିଲେ ସବୁ। ତ ମୁଁ ତ ଏତେ ସମୟ ରହିପାରେନା ମୁଁ ସେଇ ତଥାପି ପ କୋ ତିରିଶ ସେକେଣ୍ଡ ରହିକି ଆଇଲିି ଆଉ ଏଇଆ ଆଉ। ଦେହ ଦେହ ମୋର ଠିକଠାକ୍ ଅଛି ଆପଣଙ୍କର କୁହନ୍ତୁ?
ଦେଖ ମୋ ଦେହ ସବୁବେଳେ ପାଇଁ ଠିକ ରହିବ ମୁଁ ଭାବୁଛି କାରଣ ଆଗରୁ ଖରାପ ହଉଥିଲା ଏବେ ମୁଁ ଟିକେ ଯୋଗ ବ୍ୟାୟାମ କରୁଛି ଆଉ ସକାଳୁ ଟିକେ ଗରମ ପାଣି ପିଉଛି। ଯାହା ଫଳରେ ମୋର ଟାଇମ ଟେବୁଲ ବି ଖାଇବା ଠିକଠାକ ରହୁଛି। ଆଉ ମତେ ଏବେ ସୁସ୍ଥ ଫିଲ୍ ହଉଛି। ମତେ ଲାଗୁଛି ମୋର ଏଇ ଦିନଚଯ୍ୟା ଯଦି ସବୁଦିନ ରହିବ ତାହେଲେ ମୁଁ ଆଗ ମୋ ଦେହ ଖରାପ ହେବାଟା ପ-ପ୍ରତିଶତ ଟିକେ କମ ହେଇଯିବ। ଆଉ ତମ ସିଆଡେ ଘର ଲୋକଙ୍କ ଦେହ କେମିତି ଅଛି ଟିକେ କୁହନ୍ତୁ?
ନାଇଁ ଘର ଲୋକ ଦେହ କଣ ଆମର ତ ଚାରି ଜଣ ଏବେ ଘର ବୁଝଛନ୍ତି ମୁଁ ଜଣେ ବାପା ବୋଉ। ପୁଣି ମୁଁ ବୁଝୁଚନ୍ତି ଚାରି ଜଣ ଲୋକ।
ହଁ।
ଆଉ ସେଥିରେ ସମସ୍ତଙ୍କ ଦେହ ଭଲ ଅଛି ସେ ଭଉଣୀର କଣ ଅଣ୍ଟାଟା କଣ ଟିକେ ଟିକେ ହଉଛି ମଝିରେ
ବୁଝୁଛନ୍ତି। ସେଇ ତାର ହେଇ ଏବେ ହିମୋଗ୍ଲୋବିନ୍ ସର୍ଟ କଣ ସେଜଉ ହିମୋଗ୍ଲୋବି ନ୍ ସର୍ଟ କଣ ହେଇଥିଲା ବ୍ଲ ତ ଟେଷ୍ଟ କରିଥିଲୁ ସେ ସେଇଟା ହେଇ ଯାଇକି ଦେଖେଇଥିଲୁ ବୁଝିପାରିଲୁକି। ତ ନହେଲେ ଆଉ କିଛି କାର ତ ଏବେ କ୍ଷତି ନାହିଁ ବୁଝିଛନ୍ତି ହଁ ବୋଉର ଦେହ ବି ମଝିରେ ଟିକେ ଖରାପ ହେଇଥିଲା। ଆମେ ସେ କଟକ ବଡ ମେଡିକାଲ ଜାଣିଥେବେ।
ଆଜ୍ଞା ଆଜ୍ଞା ଏ ସି ବି ମେଡିକାଲ କଥା କହୁଛନ୍ତି କି?
ସେ କଟକ ବଡ ମେଡିକାଲ ନେଇଥିଲୁ। ତାଙ୍କ ଦେହ ଟା ଟିକେ ଖରାପ ହେଇଥିଲା ତାଙ୍କର ବି କଣ ବ୍ଲଡ ପ୍ରେସର ଟିକେ ଲୋ ହେଇ ଯାଇଥିଲା ତ। ଟିକେ ସେଥି ରକ୍ତ ଚାାପ ଯୋଉ ରକ୍ତ ଚାାପ ଟିକେ ଲୋ ହେଇଯାଇଥିଲା। କମି ଯାଇଥିଲା ତ ସେଥିଲାଗି ତାଙ୍କୁ ନେଇକି ଯାଇଥିଲୁ। ବୁଝିଲେ ତ ଏମିତି ସିଏ ଏବେ ଔଷଧ ଦେଇଛନ୍ତି ତ ସବୁ ପରୀକ୍ଷା କରିକି।
ଓହୋ ଆ ଆଜ୍ଞା।
ସେରା ସବୁ ଚେକ ହଉଛି ଆଉ କଣ।
ଆଉ ଆଉ କୁଆଡେ ଯାଇନାହାନ୍ତି ରଜରେ ବୁଲିଆକୁ।
ନାଇଁ ସେଇ ଯୋଉ କହୁଥିଲି ତ ଏବେ ତ ସେଇ ବୁଝିଛନ୍ତି ଭଉଣୀର ଦେହ ଟା ଟିକେ ଖରାପ। ପ ରହିଲା ନା ତ ତାକୁ ନେଇକି ମେଡିକାଲ ଆମେ ଯାଇଥିଲୁ। ଆ ତାକୁ ନେଇ ଡାକ୍ତରଖାନା ଯାଇ ଡାକ୍ତରଖାନ ରେ ଆଉ ପୁଣି କୁଆଡେଆଉ ଯାଇପାରିବୁ ବୁଝିପାରୁଛନ୍ତି,
ହଁ ହଁ ଆ ଟିକେ ରୁହ।